ହ୍ୟାଲୋ।
କଣ କରୁଚ? ହ୍ୟାଲୋ।
ନା ଆମେ ଏଠି ଟିକେ ରୋଷେଇ ଆଉ ଟିକେ ବସି
ଓହୋଃ। କଣ ରୋଷେଇ କରିଛ?
ଏମିତି ଭାତ ଆଉ ଭାତ ହେଇଥିଲା ପୋଟଳ ଆଳୁ ତରକାରୀ ହେଇଛି ଭେଣ୍ଡି ଭଜା ହେଇଛି। ଆପଣ କଣ କରୁଛନ୍ତି?
ହୁଁ। ହଁ ଏଇଠି ବସିଥିଲି ଚାହା ପିଇକି ଆଉ। ଆଁ ଚାହା ପିଇଲି, ତମେ ଚାହା ପିଇନ?
ନା ସେଉ ଖାଇଥିଲି, ଆଉ ରାତି ରୋଷେଇ?
ଅଁ-ଅଁ ରୁଟି ଆଜି ହବନି। ସଜ ଭାତ ଖାଇଦବୁ ଆଉ।
କଣ ରୁଟି
ହ୍ୟାଲୋ। ହ୍ୟାଲୋ।
ଆଜ୍ଞା, ଆପଣ ମହିଳାମାନେ
କଣ ଶୁଭୁନି ଟିକେ ଟିକେ?
ନାଇଁ ସେ କେ ଅସୁବିଧା ହଉଥିବ। ଆଜ୍ଞା! କହୁନାହାନ୍ତି।
ହଁ, ମୁଁ ସେଇୟା କହୁଥିଲି ତ। ମୁଁ କହିଲି ଚାହା ପିଇ ସାରିଲେଣି। ହଁ, ଆଉ।
ଆଜ୍ଞ! ଆଜ୍ଞା!।
ବସିଥିଲି। ହ,
ଆଜ୍ଞା ତ ମୁଁ
ଆଉ ଆହା, ଆଉ କଣ ଭେଣ୍ଡି ବାଇରେ କରିଛନ୍ତି। ଭେଣ୍ଡି ବାଇରେ। ହ୍ୟାଲୋ!
ପୁରୁଜୁ ପାମ୍ପଡ଼ ଏ ସବୁ ତିଆରି କରୁଛି। ହଁ, ହଁ ଆଜ୍ଞା!
ଓଃ ହଁ, ହଁ, ମୁଁ କହିଲି ତମ ବାଇରେ ଭେଣ୍ଡି ଲାଗିଛି ନା?
ଆଜ୍ଞା! ଆଜ୍ଞା।
ହ୍ୟାଲୋ।
ଆଜ୍ଞା! ହଁ, ମୁଁ ଆପଣଙ୍କୁ ତମେସୁ ମୋ କଥା ଆପଣଙ୍କୁ ଶୁଭୁନି ବୋଧେ?
ତମ କଥା ମତେ। ନା ଟିକେ ଟିକେ ଶୁଭୁଛି।
ଆଜ୍ଞା। କ ହେଲା
ହଁ, ହଁ।
ଆଜ୍ଞା! ତ ମୁଁ କହୁଥିଲି। କି ମହିଳାମାନେ ସ୍ୱାବଲମ୍ୱି ପାଇଁ ଆ ସେମାନେ ବିରି, ବଡ଼ି, ପାମ୍ପଡ଼, ଏସବୁ ତିଆରି କରୁଛନ୍ତି। ତ ଆପଣଙ୍କ ଅଞ୍ଚଳରେ ସେମିତି କିଏ ଲୋକ ଅଛନ୍ତି କି ଯୋଉମାନେ ଏଇ ସବୁ କରିକି ନିଜେ ରୋଜଗାର କରିପାରୁଛନ୍ତି। ଆପଣ ଅନର ବର୍ଷ
ମୁଁ କହିଲି ଆମର ଏଠି ଧୂପକାଠି ତିଆରି କରୁଥିଲୁ। ହ୍ୟାଲୋ! ଆମେ ଧୂପକାଠି ତିଆରି କରିୁଥିଲୁ। ଆଉ ମୁଁ କହିଲି ଆମେ ଧୂପକାଠି ତିଆରି କରୁଥିଲୁ।
ଆଜ୍ଞା।
ଜଣେ ସିଆଡୁ ବୁଝାବୁଝି କରିକିନା ଆଣୁଥିଲା। ଆଉ ଧୂପ ଧୂପ କାଠି ଆମଠୁ ଆ
ଆପଣଙ୍କର କିଛି ନେନଦେନ୍ ନ ନଥିଲା ଆପଣ କେବଳ ତିଆରି କରୁଥିଲେ। ଆଉ ଆପଣ ପଇସା ଆଣୁଥିଲେ।
ହଁ, ହଁ ଖାଲି
ଆଜ୍ଞା! ତ ମୁଁ ଆପଣଙ୍କୁ କହୁଛି ଯେ ଆପଣ ତିଆରି କରୁଥିଲେ ଇନକମ୍ ରୋଜଗାର କରୁଥିଲେ। ରୋଜଗାର କ୍ଷମ ହେଇପାରୁଥିଲେ। ତ ମୁଁ ଆପଣ ଆପଣଙ୍କୁ କହୁଛି ଯେ, ଏବେକାର ଆପଣ ଚାହିଁଲେ ନିଜର କିଛି ବା ସସ୍ଥା ଖୋଲି ପାରିବେ। ଯେମତି, ଯେ ଆମର ହଉଛି ଛେଳି ଚାଷ ହଉଛି, କୁକୁଡ଼ା ଚାଷ ହଉଛି, ମାଛ ଚାଷ ହଉଛି। ତ ମ ଆପଣ ଯଦି ଚାହିଁବେ। ଯଦି ସ୍ୱଳ୍ପ ଖର୍ଚ୍ଚରେ କରିବାକୁ ଚାହିଁବେ ବିରି ବଡ଼ି ପାମ୍ପଡ଼ର ଉଦାହରଣ ମୁଁ ଆପଣଙ୍କୁ ଦେଇଥିଲି। ତ ଆପଣ ଯଦି ଅଧିକ ରୋଜଗାର କରିବାକୁ ଚାହିଁବେ ତା ହେଲେ ଆପଣ ବ୍ୟାଙ୍କରୁୁ ଋଣ ଆଣିପାରିବେ ଆମ ସରକାର ସାହାର୍ଯ୍ୟ ଅଛନ୍ତି। ବ୍ୟାଙ୍କ ବି ବିନା ସୁଧରେ ଋଣ ଦଉଛି। ଆପଣ ସେଠୁ ଆଣିପାରିବେ। ସେଠୁ ଆଣିକି ଗୋଟେ ପୋଖରୀ ନେଇ ଆପଣ ହୁଁ, ପୋଖରୀରେ ମାଛ ଯାଉଳ ଛାଡ଼ିକି ମା ପାରିବେ ଆଜ୍ଞା ମାଛ ଚାଷ କରିପାରିବେ ସେଥିରେ ଆପଣଙ୍କର ଲାଭ ଆ ହବ। ଆଉ ଯଦି ଆପଣ ଚାହିଁବେ ସେ ପୋଖରୀ ହୁଡ଼ା ଚାରିପଟେ କଦଳୀ ଗଛ ଲଗେଇ ପାରିବେ, କଦଳୀ ଗଛ ଲଗେଇଲେ ଆପଣଙ୍କ ମାଛ ଚାଷ ହେବ କଦ ମଧ୍ୟ ହେଇପାରିବ ଏକା ସହିତ ଆଉ ଯଦି ଆପଣ ଚାହିଁବେ ତାହେଲେ ସେ ଋଣ ଆଣିକି ପୋଖରୀ ଖୋଳିକି କିମ୍ବା ଗାଁ ରେ ଯଦି କୋଉଠି ପୋଖରୀ ଅଛି ସେ ପୋଖରୀି ଭଡାକୁ ନେଇକି ଆପଣ ମାଛ ଚାଁଳ ଛାଡ଼ିକି ମାଛ ଚାଷ କରିପାରିବେ।
ହୁଁ। ଆଉ ଆମର ଏଠି ଏବେ ଏଇ ବଡି ତିଆରି କରିୁଥିଲେ
ଆଜ୍ଞା।
ଯୋଉ ସେଇ ଆମ ଗୋଷ୍ଠୀର ଦିଅରୁ ମହିଳାଙ୍କ ଦିଅରୁ
ସେଇଟା ତ ଭଲ ଜିନିଷ ବଡ଼ି ତିଆରି କରିବା ତ ବହୁତ ଭଲ କଥା ଅଳ୍ପ ପଇସାରେ ବି ଆପଣ ଯଦି ନିଜେ ଚାହିଁଲେ କରିପାରିବେ କିନ୍ତୁ ଆପଣ ଯଦି ଦଶ ଜଣ ଯେମିତି ଆମର ଗୋଷ୍ଠୀ ଲୋକ ଅଛନ୍ତି ସ୍ଵୟଂସହାୟକ ଗୋଷ୍ଠୀ ମହିଳାମାନେ ସେମାନେ ଯଦି ଏକାଠି ହୋଇକି ବି ବଡ଼ି ପାମ୍ପଡ଼ ତିଆରି କରିବେ ତାହେଲେ ଆ ଆପଣ ଅଧିକ ସ୍ୱାବଲମ୍ବୀ ହୋଇଇପାରିବେ କାହିଁକିନା ବଡ଼ି ପାମ୍ପଡ ଆମର ଯେଉ ରହୁଛି ସିଏ ଆପଣଙ୍କର ସହଜରେ ସୁବିଧାରେ ହେଇପାରିବ ତାକୁ ପ୍ୟାକେଟ୍ କରିକି ଆପଣ ବଜାରରେ ନେଇ ବିକ୍ରି କରିପାରିବେ, ତାର ଘର ତିଆରି ବଡ଼ି ପାମ୍ପଡ଼ର ଚାହିଦା ବି ବଜାରରେ ବହୁତ ରହୁଛି ଲୋକ ଖୋଜୁଛନ୍ତି ଘର ତିଆରି ବଡ଼ି ପାମ୍ପଡ କଣ ଖାଇପାରିବେ ତ ଆପଣ ଚାହିଁଲେ ଘରେ ଏକାଠି ହୋଇକି ସମସ୍ତେ ମହିଳାମାନେ ବଡ଼ି ପାମ୍ପଡ଼ ତିଆରି କରିପାରିବେ କିମ୍ବା ମେସି ସାହାଯ୍ୟରେ ବି ବଡି ତିଆରି ହେଲାଣି ଏବେ, ତ ତା ସାହାଯ୍ୟରେ ବି ତିଆରି କରିପାରିବେ। ନହେଲେ ଆପଣ ଆହୁରି କରିପାରିବେ ଯଦି
ଆହୁରି ଆମର ଏଠି ଯୋଉ ଗୋଷ୍ଠୀ ସ୍ଵୟଂସହାୟକଗୋଷ୍ଠୀ ଅଛି ତା ଦେହରେ ରୁଟି ତିଆରି କରିକିନା ରୁଟି ତିଆରି କରିକିନା ହୋଟେଲ ମାନଙ୍କୁ ଦଉଛନ୍ତି ସନ୍ଧ୍ୟା
ଏଇଟା ତ ବହୁତ ଭଲ ଜିନିଷ ଯାହା ହଉ ଆପଣଙ୍କ ଅଞ୍ଚଳରେ ମହିଳା ମାନେ ଏତେ ଆ ଆଗକୁ ଗଲେଣି ଜାଣିକି ଖୁସି ଲାଗିଲା ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି
ହଁ। ଆମର ଏଠି ସନ୍ଧ୍ୟା ବେଳ ହେଲେ ଯୋଉ ଗୋଟେ ଗୋଟେ ଗୋଟେ ହଁ ଆଉ ଯୋଉ ରୁଟି ମାନେ ଦଶ ଜଣ ଯାକ ମିଶିକିନା ଗୋଟେ ମେସିନ ହେରିକା ନେଇ ଆସିଛନ୍ତି ସେଇଥିରେ ରୁଟି ତିଆରି କରିକିନା ଯେତେ ଗୁଡା ହୋଟେଲ ଅଛି ଅଛି ଗୋଟାକ ତିନି ଟଙ୍କାନେ ଗୋଟେ ପଟ ରୁଟି ତିନିଟଙ୍କା ନେଖା
ଆଜ୍ଞା ତ ଆପଣ ସେଇଥିରୁ ଆପଣ ଭାବନ୍ତୁ ସେଇଥିରେ ଆପଣ ଭାବନ୍ତୁ ଆପଣ ଯଦି କିଲେ ଅଟାରେ ରୁଟି କରୁଛନ୍ତି ନିହାତି ଆପଣଙ୍କର ଆପଣ ହିସାବ କରନ୍ତୁ ନିହାତି ପଚିଶ ରୁଟି ବା କୋଡିଏ ପଟ ରୁଟି ହେଇପାରିବ ଆପଣ ଯଦି ଚାଳିଶ ଟା କିଣି ଆଣୁଛନ୍ତି ପଇଁଚାଳିଶ ଟଙ୍କା ଭିତରେ ସେଥିରେ ଆପଣଙ୍କର କିଲେ ଅଟା ରେ ତିରିଶ ଟଙ୍କା ଲାଭ ବାହାରିଯିବ କୋଡିଏ ଟଙ୍କା ତ ନିହାତି ଲାଭ ବାହାରିବ। ଆପଣ ସେଥିରୁ ଲାଭ ପାଇପାରିବେ ଆପଣ ତ କିିଲେ ଅଟାରେ କେବେ କରିବେନି ଆଉ କିଲେ ଦିକିଲେ ଅଟା ଯଦି ଆପଣ ଏକାଠି କରିକି କରିବେ ଆଉ ନିହାତି ଆପଣ ଦିନକୁ ପଚାଶରୁୁ ଶହେ ଟଙ୍କା ଲାଭ ବାହାର କରିପାରିବେ। ଆଉ ଆପଣ ଯେମିତି କହୁଛନ୍ତି। ଆପଣଙ୍କ ଅଞ୍ଚଳରେ ହୋଟେଲ୍ ଲୋକ ହୋଟେଲ୍ ଲୋକ ଆସିକି ରୁଟି ନେଇଯାଉଛନ୍ତି ତାମାନେ- ଏରିଆରେ ଅଛି ଆଉ ହୋଟେଲରେ ରୁଟିର ଚାହିଦା ବି ରହୁଛି ତ ଆପଣ ଚାହିଁଲେ ହୋଟେଲ ମାନଙ୍କରୁ ହୋଟେଲ୍ ରୁ ରୁଟି ଦେଇକି ବି ଆପଣ ରୋଜଗାର କ୍ଷମ ହେପାରିବେ ପାଖା ପାଖି ଯଦି କିଏ ଚାହିଁବେ ତାହେଲେ ଆପଣଙ୍କ ପାଖରୁ ରୁଟି ନେଇକି ବି ସେ ତାଙ୍କର ଘର ଆପଣଙ୍କୁ ଲାଭବାନ କରିପାରିବେ।
ହଁ ଆଉ ସେଇ ରୁ
ନିହାତି ବହୁତ ଗୁଡେ ଜିନିଷ ମିଳୁଛି। ବହୁତ ଗୁଡ଼ିଏ ଆମର ଉପାୟ ବି ଅଛି ବ୍ୟବସାୟ କରିବାର ବା ସମସ୍ତ ଯଦି ମିଳିମିଶି ଯଦି ବ୍ୟବସାୟ କରିବା ବ୍ୟବସାୟଟା ଖୁବ୍ ଉନ୍ନତିକରଣ ହେବ। ଯଦି ଆପଣ ଏକା ବି ଚାହିଁବେ ଘରେ ଏକା ବି କରିପାରିବେ। ତାପରେ ଆମର ଆହୁରି ଗୋଟେ ବ୍ୟବସାୟ ରହୁଛି। ଯେଉଟା କି ହଉଛି ପେପର ପ୍ଲେଟ୍ ଏବେ ପେପର ପ୍ଲେଟ ର ଚାହିଦା ବହୁତ ରହିଲାଣି। ପେପର ପ୍ଲେଟ୍ ବି ତିଆରି ହେଉଛି କିନ୍ତୁ ଏତିକି ପେପର ପ୍ଲେଟ୍ ପାଇଁ ଆପଣଙ୍କୁ ନିହାତି ଶୁଦ୍ଧ ମୁକ୍ତ ଋଣ ଆଣିବାକୁ ପଡ଼ିବ କାହିଁକିନା ଆପଣ ଯଦି ଋଣ ନ ଆଣୁଛନ୍ତି ତାହେଲେ ଆପଣଙ୍କୁ ଯାହାବି ହେଲେ ଗୋଟେ ମେସିନ୍ କିଣିବାକୁ ପଡ଼ିବ ତା ପାଇଁ କିଛି ତା ପାଇଁ ଚାମାଲ୍ ବି ତିଆରି କରିବାକୁ ପଡ଼ିବ କିନ୍ତୁ ଆପଣ ଯଦି ପେପର୍ ପ୍ଲେଟ୍ ବି ନ ତିଆରି କରିକି ଆମର ଯେଉଁ ଆଗରୁ ମିଳୁଥିଲା ଯେଉଁ ପତ୍ର ଖୋଲି ତ ଆପଣ ସେଇଟା ବି କରିପାରିବେ କାହିଁକି ନା ସେଇଟା ଆମ ବାୟୁମଣ୍ଡଳ ପରିବେଶ ପାଇଁ ବହୁତ ଭଲ ତା ସହିତ ଆମର ଖାଦ୍ୟ ପେୟ ଯୋଉ ତା ଦେହରେ ଖାଇଲେ ସେ କୌଣସି ଦେହ ହ ହାନି ହବାର ନାହିଁ ବା କୌଣସି ଶରୀରରେ କ୍ଷତି କରିବାର ନାହିଁ କାହିଁକିନା ଆମର ପେପର ପ୍ଲେଟ୍ ଯେଉଁ ଉପରେ ପ୍ଲାଷ୍ଟିକ୍ ର ଗୋଟେ ପତଳା ଆବରଣ ରହୁଛି ଆପଣ ଦେଖ ତେବେ ସେ ଦ୍ୱାରା କଣ ହେଉଛି ନା ପ୍ଲାଷ୍ଟିକ୍ ରହିବା ଦ୍ଵାରା ଆମର ବହୁତ ପ୍ରକାର ଅସୁବିଧା ହଉଛି ପେଟକୁ ଯେତେବେଳେ ଯାଉଛି ସେଗୁଡ଼ା ସବୁ ନିହାତି ଆମର କଣ ନା ଦେହ ଖରାପ ହେଉଛି ମାଇକ୍ରୋପ୍ଲାଷ୍ଟିକ୍ ତା ଦେହରେ ରଖହୁଛି ତ ତା ଦ୍ୱାରା ଆମର ଦେହ ଖରାପ ହେଉଛି ତ ସେସବୁରୁ ଦୂରେଇ ରଖିବା ପାଇଁ ଆମେ ଖଲି ପତ୍ର ଯଦି ବ୍ୟବହାର କରିବା ତାର ବି ଚାହିଦା ରହିଛି ବଜାରରେ। ଆପଣ ଚାହିଁଲେ ତାକୁ ବ୍ୟବହାର କରିପାରିବେ।
ଏଇ ଖଲି ପତ୍ର ଆଉ କଣ ବେଶୀ ଇଏ ହଉଛି ଏବେ ଏମାନେ ଖରାପ ହଉ ଦେହ ଖରାପ ହଉ ପଛେ କି ଏଇ ଯୋଉ ଜରିର ଥାଳି ଏ ମାର୍କେଟ୍ ରେ ମିଳୁଛି ସେଇ ଜରିର ଥାଳି ରେ ବ୍ୟବହାର କରୁଛନ୍ତି ବେଶୀ ଲୋକ ଲୋକମାନେ ଲୋକମାନେ ବେଶି ସେଗୁଡ଼ାକ ବ୍ୟବହାର କରୁଛନ୍ତି ଆଉ ଖଲି ପତ୍ର କଣ ବେଶୀ ଲୋକ ଆଉ ବ୍ୟବହାର କରୁଛନ୍ତି। ସେ ସେଥିରେ ଖାଇଲାଠୁ କହୁଛି
କମିଗଲାଣି ଲୋକ ବୁଝି ପାରୁନାହାନ୍ତି ଯେ ପେପର୍ ପ୍ଲେଟ୍ ଆମର ପ୍ଲାଷ୍ଟିକ୍ ରହୁଛି ତାକୁ ଖାଇବା ଦ୍ୱାରା ଆମର ଦେହ ଖରାପ ରହୁଛି। କିମିତି ଲୋକ ତା କରିକି ଲୋକ ଖଲି କୁ ଦୂରେଇ ଦେଲେଣି ଖଲିର ଚାହିଦା କମିଗଲାଣି ଆଜି ଯାଏ ବିି ଖଲି ଅଛି ଲୋକ କିଣୁଛନ୍ତି କିନ୍ତୁ ଖଲି କମି ଗଲାଣି।
ଅଛି ଯେ କିନ୍ତୁ ଏତେ ଚାହିଦା ନାହିଁ। ଏ ଯୋଉ ମାନେ ଇଏ ଯୋଉ ପ ତ୍ର ଥାଳି ଥାଳି ଯେମି
ହଁ ନିହାତି ଆପଣ ଯଦି ଆପଣ ଯଦି ପତ୍ର ଆଣିପାରି ପତ୍ର ଯଦି ରଖିବେ ତାହେଲେ ସେଥିରେ ବି ଆପଣ ଆରାମସ୍ ସେ ଆପଣଙ୍କର ପାର୍ଶ୍ୱରେ ବହୁତ ଇଏ ହେଉଚି ତ ଆପଣ ପତ୍ର ଠୋଲା ଏଗୁରା ସବୁ ଆଣିକି ବ୍ୟବହାର କରିପାରିବେ।
ହଁ ବ୍ୟବହା ଏ ଠୋଲା ଠୋଲା ଯୁ ଆସୁଥିଲା ଆଗେ ପତ୍ରର ଠୋଲା ଆଉଥିଲା ଏବେ ସେଇ ଜରିର ଠୋଲା ଆଇଲାଣି।
ତମେ ବାର
ହଁ ସୋଲ ଆଉ ପ୍ଲାଷ୍ଟିକ ସୋଲ ଆଉ ଯୋଉ ଆଉଚି ସିଏ ମାନେ ଲୋକ ଭାବୁନାହାନ୍ତି ଏଇଗୁରା ଖା ଏଇଥିରେ ଖାଇଲେ ମାନେ ଦେହ ଖରାପ ହେଉଚି ସେଇଆକୁ କିନ୍ତୁ ଲୋକମାନେ ଆଣୁଚନ୍ତି। ଆଉ କେହି ଆଉ ଭାବୁନାହାଁନ୍ତି ଯେ ଆମେ ପ ତ୍ର ଠୋଲା ଆଣିବୁ କି ଖଲି ପତ୍ର ଆଣିବୁ ସମସ୍ତେ ଏୟା ହଁ ସେ ହଁ ତା ଦେହରେ ପାଣି ଲାଗୁନି?
ହେଇଯିବ ନା
ହଁ ସମସ୍ତେ ସିନା ସଚେତନ ହେଲେ ହବ ଆଉ